ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର ସୁପ୍ରଭାତ।
ଶୁଭ ସକାଳ, କଣ କରୁଚନ୍ତି?
ଏଇ ବସିଥିଲି ଆଉ।
ହଁ।
ଗୋଟେ ମନେ ପଡିଗଲା ତ ଗୋଟେ ଏ ବସିଥିଲି ଟିକେ ମନେ ପଡିଗଲା ଗୋଟେ କଥା ଟିକେ କଁ, ଅଁ, ପଚାରିବାକୁ ଫୋନ୍ କରିଥିଲି।
ଓ ହୋ କଣ କହୁନାହାନ୍ତି।
ଏ ଟିକେ ଆମ ସଂସ୍କୃତି ବିଷୟରେ ଟିକେ ଏଇ ଯୋଉ ଛୁଆମାନେ ଆସିଲେ ତ
ଆଚ୍ଛା ଆମର ଆମର ସଂସ୍କୃତି ଆଉ ପରମ୍ପରା ବିଷୟରେ ଟିକ କେ ଆଲୋଚନା ଆମେ କରିବା।
ଆଜ୍ଞା।
ଆଜ୍ଞା। ଆମର ତ ଜଗନ୍ନାଥ ଓଡିଆ ସଂସ୍କୃତି ଯାହା ଆମେ ଯୋଉ ସଂସ୍କୃତି କୁ ମାନୁଛେ ଆମର ଓଡିଆ ସଂସ୍କୃତି।
ହଁ।
ହଁ ଭାରତର ଆମର ଯୋଉ ପ୍ରାଚୀନ ସଂସ୍କୃତି ମଧ୍ୟରେ ଆମର ଓଡିଆ ସଂସ୍କୃତି ହଉଛି ଅନ୍ୟତମ।
ତୋମ ଏ ଓଡିଆ ସଂସ୍କୃତିରେ ଆମର ସଂସ୍କୃତି ଆମ ଇଏ ଯୋଉ କଳିଙ୍ଗର କଳା ସ୍ଥାପତ୍ୟ ବିଭିନ୍ନ ପରମ୍ପରାକୁ ନେଇକି ଆମ ଏଇ ସଂସ୍କୃତିଟି ଗଠିତ।
ତାପରେ ଆମର ଏଇ ଯୋ- ସଂସ୍କୃତିରେ ଆମର ପର୍ବପର୍ବାଣୀ, ଭାଷା, ସାହିତ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟ ଏ ସବୁ ବିଷୟରେ ଆସୁଛି ଯେମିତି କିି ନୃତ୍ୟ ସଙ୍ଗୀତ ସବୁ ଜାଗାକୁ କୁ ନେଇକି ଅଲଗା ଅଲଗା ଖାଦ୍ୟ ପାନୀୟ ମଧ୍ୟ ଅଲଗା ଅଲଗା ଅଛି। ତାପରେ ଆମର ଖାଦ୍ୟପେୟ କଳା ଓ ସ୍ଥାପତ୍ୟ ଭାଷା ପର୍ବପର୍ବାଣୀ କେତେ କେତେକ ଜାଗାରେ ଆମେ ଏ ପର୍ବ ପାଳନ କରୁଚେ ଆଉ କେତେକ ଜାଗାରେ ଏ ପର୍ବ ପାଳନ ହଉନି। କିଛି ଲୋକ ଜାଣିଛନ୍ତି କିଛି ଲୋକ ଜାଣି ନାହାନ୍ତି। ତ ଏମତି ସବୁ ଅନ୍ୟନ୍ୟ ମାନେ ସବୁ ଜାଗାରେ ବିଭିନ୍ନତା ଦେଖା ଯାଉଛି।
ହଁ ଆମର ଯେମିତି କିି ଯୋଉ କଣ କହିଲ କଳା ସାପତ୍ୟ ପାଇଁ ଯେମିତି କି ନିର୍ମାଣ କରାଯାଇଚି। ସେ ଓଡିଶାରେ ତାର କଣ କହିଲ ଅଁ, ଶୈଳୀ କାରୁକାର୍ଯ୍ୟ ଏସବୁ ବିଶ୍ବପସି ହଁ ବିଶ୍ଵ ପ୍ରସିଦ୍ଧ ବୋଲି ଆମେ ଜାଣିଚେ।
ଜାଣିଛି ହଁ।
କୋଣାର୍କ ମନ୍ ଯୋଉ ହଉଚି ସୂର୍ଯ୍ୟ ମନ୍ଦିର ଯେମିତି ଚକ୍ ଚକ ଆଉ ପ ପଥରରେ କାରୁକାର୍ଯ୍ୟ ହେଇଚି।
ସେ ମନ୍ଦିର ପୁରା ସେ ମନ୍ଦିର ପୁରା ଘୋଡା ହାତୀ ଏଇ ସେଇ ମୋ ମାନେ ଆମର କୋଣାର୍କ ମନ୍ଦିରରେ ଚକ୍ର ଘୋଡା ଆ ହାତୀ ସିଂଘ ଏଇ ସବୁ ଇଏ କୁ ନେଇକି ଆମର କାରୁକାର୍ଯ୍ୟ ସବୁ ହଁ ପଥରରେ ହେଇଚି ମାନେ ଆମର କାରିଗର ମାନେ ସେତେବେଳେ ସେ ସମୟରେ ଏତେ ମାନେ ଏଁ ଅଁ
ଜଣା ନଥିଲା ତାଙ୍କର ଏତେ ସେମିତି ସବୁ କିଛି ଏଁ ଯେମିତି କି କଁ କହିଲ ଜିନିଷ ସବୁ ଏମ ଏବେ ସବୁ ଆମେ ବ୍ୟବହାର କରୁଚେ।
ହୁଁ ସେମାନଙ୍କର ମାନେ ସେତିକି ସ୍ୱଭାବଳଶାଳୀ ସେମାନେ ଥିଲେ।
ହଁ।
ଆମର ପୁରୁଣା ଇଏ ଦେଖିକି ଆମକୁ ଜଣା ପଡୁଛି ଯେ ସେମାନେ କେତେ ପାରିବାର ଥିଲେ। ସେମାନେ ଏତେ ପୁରୁଣା ସମୟରୁ ଏତେ ଭଲ ଭଲ ଜିନିଷ ସବୁ ତିଆରି କରିଛନ୍ତି।
ତାପରେ ଯେମିତି କି ଆମେ ଜାଣିଚେ ଯେ ପ୍ରଥମେ ନିହାତି ସୂର୍ଯ୍ୟଙ୍କ କିରଣ ତାଙ୍କ ମନ୍ଦିରର ପ୍ରଥମ
ହଁ ସେଇଟା ଗୋଟେ ଅଲୌକିକ ଜିନିଷ କୋଣାର୍କ ମନ୍ଦିରରେ ସୂର୍ଯ୍ୟ ଉଦୟ ହେଲା ମାତ୍ରେ ତାର ପ୍ରଥମ କିରଣ ଟା ସେ ମନ୍ଦିରରେ ପଡିଥାଏ ମାନେ ସେମାନେ ଏପରି ଭାବରେ ସେଇଟାକୁ ନିର୍ମାଣ କରିଛନ୍ତି ଏଇଟା ଗୋଟେ ନୂଆ ଜିନିଷ ଦେଖିବାକୁ ମାନେ ନୂଆ ତ ନୂଆ ତା ସହିତ ମାନେ ଏହାର ପଛରେ କିଛି ମାନେ ଇଏ କାରଣ ଅଛି। ବିଶେଷ କାରଣ ବି ଅଛି।
ଉଁ ସେଥିପାଇଁ ସିଏ ଯେମତି ପ୍ରସିଦ୍ଧ। ଯେମିତି କି ଆଉ ଲିଙ୍ଗରାଜ ମନ୍ଦିର।
ହଁ ପୁରୀର ଜଗନ୍ନାଥ ମନ୍ଦିର।
ଆଉ ତାପରେ ଆମର ଯେମତି ବିଭିନ୍ନ ପ୍ରକାର ପର୍ବପର୍ବାଣି ମଧ୍ୟ ଆମେ ପାଳନ କରୁଚେ।
ହଁ।
ପର୍ବପର୍ବାଣୀ ମଧ୍ୟରେ ବହୁତ୍ ଜିନଷ ଆସୁଚି ଆମର ଯେମତି ଆମେ ବାର ମାସରେ ଓଡିଶାରେ କୁହାଯାଏ ବାର ମାସରେ ତେର ପର୍ବ।
ହଁ ହଁ ନିହାତି ଭାବରେ ଏବେ ଯେମତି ହେଇ ରଜ ପର୍ବ ଗଲା ଏମ ତାପରେ ରଥଯାତ୍ରା ଆସିବ ଅଁ ଏମତି କି ତାପରେ ତାପରେ ସବୁ ବହୁତ୍ କିଛି ଖୁଦୁରୁକୁଣୀ ଓଷା। ଗଣେଶ ପୂଜା ଏମତି କି ଚାଲିବ ତାପରେ ତ ବାର ମାସରେ ତେର ପର୍ବ ଠାରୁ ଅ
ମୁଖ୍ୟ ପର୍ବ ଭାବରେ ଆମେ ରଜ ପର୍ବକୁ ନୁ ପାଳନ କରୁଛନ୍ତି। ଅଷ୍ଟମୀ ପାଳନ କରୁଛନ୍ତି। ଦୁର୍ଗା ପୂଜା କୁ ପାଳନ କରୁଚନ୍ତି ରଥ ଯାତ୍ରା ଆମର ମୁଖ୍ୟ ପର୍ବ ଯୋଉଟା କି ଖାଇବ୍ କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ବିଶ୍ଵ ପ୍ରସିଦ୍ଧ।
ମତେ ବି ଆମ ମୁଁ ଥିଲି ବାହାରେ, ଗୋଟେ ଉଁ ଯୋଉ ସେଇ ଛାତ୍ର ଜଣେ ସିଏ ବି କହୁଥିଲେ ଆମର ଓଡିଶାର ରଥଯାତ୍ରା ବିଷୟରେ ସେ ପ ପଚାରୁଥିଲେ, ସେମାନେ ମ ମଧ୍ୟ ବାହାରୁ-ବାହାରୁ ଆସନ୍ତି ରଥଯାତ୍ରା ସମୟରେ ଦେଖିଆ ପାଇଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ।
ରଥଯାତ୍ରାକୁ ମଧ୍ୟ ଘୋଷଯାତ୍ରା ବୋଲି କୁହାଯାଏ।
ହଁ, ଘୋଷଯାତ୍ରା ବୋଲି କୁହାଯାଏ।
ଯେମ୍ତିକି ପିପିଲିରେ ବି ଯେମ୍ତି ଚାନ୍ଦୁଆ ପ୍ରସିଦ୍ଧ।
ହଁ, ପିପିଲିର ଚାନ୍ଦୁଆ ପ୍ରସିଦ୍ଧ। ଆଉ ଆମର ରହିଲା ରଥଯାତ୍ରା, ରଜ ସଂକ୍ରାନ୍ତି, ନୂଆଖାଇ ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମା ଏସବୁ ହଉଚି ଓଡିଶାର ମୁଖ୍ୟ ପର୍ବ। ତା ସହିତ ଆହୁରି ବହୁତ୍ କିଛି ପର୍ବ ଆମେ ମଧ୍ୟ ପାଳନ କରନ୍ତି।
ହଁ-ହଁ ନିହାତି ଭାବେରେ।
ଯେମ୍ତି ଗାଁ-ଗାଁ ରେ ଅଞ୍ଚଳରେ ସବୁ ଗଣେଶ ପୂଜା, ସରସ୍ଵତୀ ପୂଜା, ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ଏସବୁ ମଧ୍ୟ ପାଳନ କରନ୍ତି।
ଯେ ଦୀପାବଳି
ହୁଁ, ଦୀପାବଳି ହଁ।
ଏସବୁ ମଧ୍ୟ।
ଯେମିତି ହଁ ଚ‌ଇତି ଯାତ୍ରା। ଏସବୁ ଗୋଟେ-ଗୋଟେ ଅଞ୍ଚଳରେ ପୁରା ବହୁତ୍ ଭଲ ଭାବରେ ପାଳନ କରନ୍ତି। ସେମାନଙ୍କର ଯୋଉ ପୁରୁଣା ଇଏ ବଜାୟ ରଖିବା ପାଇଁ ସବୁ ମେଳା ଯା ତ୍ରା ସବୁ କରନ୍ତି, ନାଟକ କରନ୍ତି।
ହଁ, ବହୁତ୍ ବହୁତ୍ ଭାବରେ ବହୁତ୍ ଉଁ ସେଠି ବି ସମସ୍ତେ ଆସିକି ଯୋଗଦାନ କରନ୍ତି।
ହୁଁ, ମେଲଣ ପଡେ।
ହଁ।
ଦୋଳଯାତ୍ରା ମଧ୍ୟ ଗୋଟେ ଗୋପାଳ ମାନଙ୍କର ହୁଏ, ଯୋଉଥିରେ ଆମର ଭଗବାନ୍ ଶ୍ରୀ ରାଧାକୃଷ୍ଣଙ୍କୁ ପୂଜା କରିକି ସେମାନେ
ସେ ଗୋଟେ ଆହୁରି ଗୋଟେ ବଡ ମାନେ ଆମର ପର୍ବ ଭାବରେ ସେଟାକୁ ମଧ୍ୟ ମାନନ୍ତି।
ସେମ୍ତି ଏଯୋଉ ଜାଣିଚନ୍ତି ନା ଓଡିଆ ମାନଙ୍କର ବିଶେଷ ଖାଦ୍ୟ ପ୍ରେୟ ଖାଦ୍ୟପେୟ ଥାଏ ଲୋକ ପ୍ରିୟ ହେଇଥାନ୍ତି, ଯେମ୍ତି ମିଷ୍ଟାନ ରସଗୋଲା ହଉ କି ଛେନାପୋଡ ହଉ, ବୁଝୁଚନ୍ତି ନା? ତାଦେରେ ଦହିବରା ଆଳୁଦମ୍ ହଉ ନହେଲେ ପଖାଳ
ହଁ, ଓ ଓଡି ଓଡ଼ିଶା ର ପଖାଳ ପଖାଳ ତ ମାନେ ଭାରତରେ ସହିତେ ପ୍ରସିଦ୍ଧ ହେଲାଣି, ଯେମ୍ତି କିି ଆମର ଜଣେ ବଡ ଅଁ ସେଫ୍ ଯିଏ ସିଏ ମାନେ ଓଡିଶାର ଖାଦ୍ୟ ପଖାଳକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇଲେଣି। ବାହାରେ ଏଁ ସେଠାରେ ଅନ୍ୟ ଲୋକମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କୁ ଆମର ପ ଖାଳ ବିଷୟରେ ଜଣେଇବା ପାଇଁ ତାଙ୍କ ହୋଟେଲ୍ ରେ ପଖାଳ ତିଆରି କରି ଲୋକମାନଙ୍କୁ ଖାଅ ଖୁଆଇ
କଦଳୀ ପତ୍ର ଦ୍ଵାରା କଦଳୀ ପତ୍ ପତ୍ରରେ ମଧ୍ୟ ସବୁଜାଙ୍କ ଅ ତରକାରୀ ପତ୍ର ଭଜା ଭଜା ଏ ସବୁ କଦଳୀ ପତ୍ରରେ ମଧ୍ୟ ଦଉଛନ୍ତି କାରଣ ଏ
ଏଇଟା ଆମର ସଂସ୍କୃତି ନା ହଁ ଓଡିଶାର ଲୋକ ଲୋକମାନେ କଣ ବେଶୀ କଦଳୀ ପତ୍ରରେ ଖାଇବାକୁ ସେଇଟା ଆମ ସ୍ଵାସ୍ଥ୍ୟ ପାଇଁ ବି ଭଲ ଭଲ ତ ପାଆନ୍ତି ଲୋକମାନେ କିନ୍ତୁ ଆମ ସ୍ଵାସ୍ଥ୍ୟ ପାଇଁ ଭଲ ବୋଲି ବି
ଓଡିଆ ଓଡିଆ ମାନଙ୍କ ସୁନା ଥାଳି ବୋଲି କୁହାଯାଏ ତାକୁ।
ହଁ। ସୁନା ଥାଳି ବୋଲି କୁହାଯାଏ ତ ସିଏ ସେଟାକୁ ମଧ୍ୟ ଅ ତାଙ୍କ ଆଗରେ ଏଁ ଉଁ ରଖିଛନ୍ତି ଆଣିକି ଉ ଓଡିଶାର ସଂସ୍କୃତିକୁୁ ବାହାରେ ଜଣଉଛନ୍ତି ପଖାଳ ଖାଇବା ସହିତ ସେମାନଙ୍କୁ କଦଳୀ ପତ୍ରରେ ଖାଇବା ପ୍ରଥା ମଧ୍ୟ ଶିଖଉଛନ୍ତି।
ହଁ ପ୍ରତ୍ୟେକ ଜାଗାରେ ବି ତମେ ଦେଖିବାକୁ ମିଳିବ।
ଏବେ ମଧ୍ୟ ଦହିବରା ଆଳୁଦମ ବିଷୟରେ ଗୋଟା ହେଇଥିଲା ଇଏ ଦହିବରା ଆଳୁଦମ ର ଅ ମାନେ ଆସିଥିଲେ ଜଣେ ବାହାରୁ ତାଙ୍କୁ ଦହିବରା ଖୁଆଇ ସେ ବହୁତ୍ ଖୁସି ହେଇଥିଲେ ଆମ ଓଡିଶାର ଦହିବରା ଖାଇକି।
ହଁ ବହୁତ୍ ବହୁତ୍ ଭଲ ବି ଲାଗେ ତାଙ୍କୁ।
ଓଡ଼ିଶାର ରସଗୋଲା ମଧ୍ୟ ଅଛି।
ପେଡା ମଧ୍ୟ
ହଁ ଚଣ୍ଡିଖୋଲ ର ପେଡା କୁହନ୍ତି। ତାପରେ ଆମର କଟକର ଦହିବରା ଆମର ଜାଗା ଅନୁସାରେ ସ୍ଥାନ ଅନୁସାରେ କିଛି ଖାଦ୍ୟ ମଧ୍ୟ ଅଛି ତାର
ବିଶ୍ୱ ପ୍ରସିଦ୍ଧ।
ହୁଁ। ଆଉ ଆପଣ କଣ ଖାଇବାକୁ ଭଲ ପାଆନ୍ତି।
ମତେ ତ ମୋର ପଖାଳ ବହୁତ୍ ପସନ୍ଦ।
ହଁ ପଖାଳ ତ ଖାଇଦେଲେ ଶାନ୍ତି ଆଉ। ମତେ ପଖାଳ ବି ଭଲ ଲାଗେ ତା ସହିତ ଅନ୍ୟାନ୍ୟ ଜଳଖିଆ ଆମର ଯେମତି ଖାଦ୍ୟ ବିଷୟରେ ଆମେ କଥା ହେଲେ ଆମର ଖାଦ୍ୟରେ ଜଳଖିଆ ସେଟେ ଆମେ ଯେମିତି ବିଭିନ୍ନ ପ୍ରକାର ପିଠା ପଣା ଖାନ୍ତି ରୁଟି ଖାଆନ୍ତି। ସେମିତି ବି ବହୁତ୍ ପ୍ରକାର ଜିନିଷ ଅଛି ଭଲ ଲାଗେ।
ପିଠା ଚକୁଳି ପିଠା ସମସ୍ତଙ୍କର ପ୍ରାୟ ପ୍ରିୟ ହୋଇଥାଏ। ଚକୁଳି ପିଠା ସହିତ ମଟର ତରକାରୀ।
ହଁ ସିଏ ଅଲଗା ପ୍ରକାର ଇଏ ଆମର ଯେମିତି ବିଭିନ୍ନ ପ୍ରକାର ପ ପର୍ବରେ ବିଭିନ୍ନ ପ୍ରକାର ପିଠା ତିଆରି ହୁଏ।
ହଁ।
ଯେମିତି ଆମର ଏବେ ରଜ ପର୍ବ ଗଲା ପୋଡପିଠା କରିଥିଲେ। ଆଗକୁ ଅଷ୍ଟମୀ ଆସୁଛି ଅଷ୍ଟମୀରେ
ଏଣ୍ଡୁରି। ଅଷ୍ଟମୀରେ ଏଣ୍ଡୁରି ଆଜ୍ଞା।
ଅଷ୍ଟମୀରେ ଏଣ୍ଡୁରି ପିଠା ହୁଏ।
ହଁ ତ ସମସ୍ତେ ବହୁତ ଇଚ୍ଛା କରିଥାନ୍ତି ଯେମିତି ପର୍ବପର୍ବାଣୀ ଆସିବ ନୂଆ ପୋସାକ ପିନ୍ଧିବେ। ପିଠା ପଣା ଖାଇବେ ବୁଲିବେ।
ହଁ। ବିଭିନ୍ନ ପ୍ରକାର ପର୍ବକୁ ନେଇକି ବିଭିନ୍ନ ପ୍ରକାର ପିଠାପଣା ବି ରହୁଛି ଅଲଗା ଅଲଗା ପର୍ବରେ ଅଲଗା ଅଲଗା ପିଠା ପଣା କରିକି ଲୋକମାନେ ଖାଉଛନ୍ତି ତାର ମଜା ନଉଛନ୍ତି।
ହଁ। ଅ ଅନ୍ୟ ଦିନରେ ହୁଏ କିନ୍ତୁ ପର୍ବପର୍ବାଣିରେ ଟିକେ କରିବା ସେଟା ଟିକେ ଖୁସି ଆନନ୍ଦ
ସେଇଟା ବି ଟିକେ ଖୁସି ଲାଗେ ଭଲ ବି ଲାଗେ ଆଉ।
ହଁ।
ଆଜ୍ଞା। ହଉ ଆଉ କିଛି ଯଦି ଆପଣଙ୍କୁ ର ରହିଲା ପ୍ରଶ
ହଁ ଆଜ୍ଞା ରଖୁଛି ଏ ବିଷୟରେ ଆମେ ଆଲୋଚ ଆଲୋଚନା କରିକି ଟିକେ ବହୁତ କିଛି ଜାଣିବାକୁ ଆମକୁ ମିଳିଲା। ହଉ ରଖୁଛି? ଧନ୍ୟବାଦ ନମସ୍ତେ।
ନମସ୍କାର ସାର।